ହ୍ୟାଲୋ। ହଁ ଭାଇ କୁହ।
ହଁ ଭାଇ କଣ କରୁଛ?
ଏଇ ବସିଛି ଆଉ କଉ କରିବା ତମେ।
କଣ କହିଲ?
ଏଇ ବସିଛି ଆଉ ତମେ।
ମୁଁ ବି ଏଟି ବସିଛି।
କଉଟି।
ଏ ବାରି ପଟେ।
ଓ ହୋ। ଆଉ ସବୁ ଭଲ?
ହଁ ଭାଇ ଭଲ। ତମେ?
ହୁଁ ହୁଁ ଆଉ କଣ ଖାନା ପିନା?
ହୁଁ ଜଳିକିଆ ଖାଉଥିଲି ତ ସକାଳୁ ଆଉ। ବରା ଯଉ ଇ ଟିଲି କୁ ସିଙ୍ଗିଡା। କଲେଜ ଯାଇଥିଲି ଯେ ଅଙ୍କଲ ଦେଇଦେଲେ ଆଉ।
ଓହୋ ।
ହୁଁ ତମ ଅଡ଼ୁଆ ମେଘୁଆ ବାଳ ଦେଇଛି ନା କଣ
ମୁଁ ଭୁବନେଶ୍ୱରରେ ଅଛି ବା।
ହଁ ମ ଏଇ ଭୁବନେଶ୍ଵରରେ ଭୁବନେଶ୍ୱର ଯାଇଚି ମୁଁ ଜାଣନି ମ। ଯୋଉ କହଲେ କ-କଣ ମେଘ ହେଇଚି ନା ଖରା ହେଇଛି?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
କଁ କଇଲ?
ଏଇ ମେଘୁଆ ପାଘ ଟିକେ ଦେଇଛି ଆଉ।
ହୁଁ ଆମ ଆଡେ ପୁରା ମେଘୁଆ ପାଗ ଦେଇ ଛାଇ ପାଗ । ରଜପାଗ ଭଳିଆ।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
ଆଉ ଦିପହରେ କ ଖିଆହବ?
ଆଉ କଣ ତମ ଦେହ ଭଲ ଅଛି
। ହଁ ହଁ ଭଲ ଅଛି ଏବେ। ଦିପହରେ କଣ କିଏ ୟାଭିତରୁ?
ଆଁ-ଭାତ ଆଉ ଏକେଁ-ବୋଉ କଣ ଚିକେନ କରି ଆଁ-ଚିକେନ ଆଣି ଯଦି ଚିକେନ କରିବେ ଆଉ କଣ କରିବେ ଆଉ। ଆଉ କଣ ବୁମ୍ ଆଉ କଣ ଭଜା ବି କରିଦେବେ ଆଉ, ଆଜି ରବିବାର ନାଇଁ ।
ହୁଁ। ଖାଲି ଭାତ ଚିକେନକୁ ନା ତୋ ଚିକେନ ଉଡିିବ। ଆଉ କିଛି ଦରକାର ନାହିଁ ତା ଦେ ।
ମାନେ ଭାତ ଚିକେନ ଖାଲି ଆଉ କଣ ମାନେ ହଁ ଆଉ।
ହଁ ଆଉ କଣ ଦରକାର ଆ କିଛି ଦର କା ନହିଁ ।
ହଁ କିଛି ଦେଖା ଚଳିବ ଯେ କଣ ଗୋଟେ କରିବେ ସେ। ସେ ମାନେ ସେ ଭାତ ଚିକେନ ଆଉ କନ ସିମ୍ପଲ ଗଲେ ସେ କଣ ଗୋଟେ ଖାଇବେ। ଆଉ ମୋର ସେମିତି ଚଳିବ ମୋର ଯାହା ହେଲେ ହେଲେ ବି ମାନେ ଆଜି କି କାଲି ଯାହାହେଲେ ମୋର ଚଳିବ। ଯାହା ମୋତେ ଦେଲେ ତାହା ଲଗେଇ
ହୁଁ।
ହୁଁ। ହଁ ତମର ରୋଷେଇ
ଛ ଛିଞଛେଡ଼ା।
ଓ କଣ ତମେ ଯୋଉ ଏଇ ବାହାରୁ ଆଣିକି ଖାଉଛ।
ନାଇଁ ନାଇଁ ମଁ ଝିଅ।
ମାନେ। କରୁଛ ତ ତିଆରି ମାନେ ତମର ମାନେ ତମ ଆଉ ତମ ଘର କୋଉଠି ନୟାଗଡ଼।
ଆମ ଘର ବଡ଼ମ୍ବା ପା।
ଓହୋ ତମ ହଁ ସରି ସାରି। ତମର ବଡମ୍ବା ମାନେ ଯୋଉ ତମେ ଆଜି ଯାଇଛ ଯୋଉ ତମ ଦେହ ଦେଖି। ଯଦି କ ଯୋଉ କାମ କରିବୁନା।
ନାଇଁ ଏ ଦେହ ଦେଖେଇ ଆଇଛି ପା।
ହଁ ଦେହ ଦେଖେଇ। ଯଉ ଯୋଉ ଦେହ ଦେଖେଇ ଯାଇଛ ମାନେ ମୁଁ କହିଲି ମାନେ ତମ ଘର ଲୋକ ତମ ସହିତ ଯାଇଛନ୍ତି ନା ତମେ ଏକୁଟିଆ ଯାଇଛ।
ନାଇଁ ବୋଉ ଆଇଚି ଦିଦି ଆଇଥିଲା ଯେ ଦିଦି ପଳେଇଲାଣି।
ଓ ହ।
ମୁ ଗଲେ ଏକୁଟିଆ ଗଲେ ତମେ ହଁ ଘର ଟିକେ କଣ କରିକି ମୁ ଜାନିଣି ତ ମୁଁ ଜାଣିଛି ତମେ ରୋଷେଇ କରିଥିବା କି ନ ରୋଷେଇ ଜାଣିନି ନା। ନା ମୁଁ ଗଲି କା ଘର ଲୋକ ଯାଇଥନ୍ତି ହଁ ରୋଷେଇ କରି କାଳେ ମୁଁ ଆଜି ବାହାରୁ କିଣିକି ଆଣିକି ଖାଉଛି।
ନାଇଁ ବାହାରୁ ଖାଇବାର ମନା ହେଇଛି ମତେ।
ଓ ହଁ ହଁ ତମ କଣ ଏମିତି ହେଇଛି କି ତମର ଭାଇ ଏମିତି କଣ ହେଇଛି କି?
ଏଇନୁ ପ୍ରୋଟିନ୍ ଯାଉଛି ଭାରି ଦେହରୁ।
ହଁ ମୁଁ ବେଣ୍ଡି ହେଇଯାଇଥିଲା। ଓହୋ।
ପ୍ରୋଟିନ ଯାଇକି ଦେହ ଫୁଲୁଚି। ଦେଖା ଯାହା ହବା କଥା ହବ ଆଉ।
ହୁଁ ନାମ ଏମିତି କଣ ହବ କି ସବୁ ଭଲ ହେଇଯିବ। କିଛି ହବନି ପ୍ରଭୁ ପ୍ରଭୁଙ୍କ ଉପରେ ତାର ସବୁ ହେଲା ଭାଇ।
ଆଉ କେତେବେଳେ ଆଇଲ କାଲି ଘରକୁ?
କାଲି ଆମର ଭାଇ କଣ କହିଲ ଆମର ଗୋଟେ ଭୋଜି ଇଏ ହେଇଥିଲା କାଲି ରାତି ହେଲା ଆସିକି ବାରଟା ହେଇଗଲା। କାଲି ଆମ ଆମ ଗ୍ରୁପ ରେ ତେଣୁ ନୁହେଁ କି ଆମ ଗାଁ ରେ କଣ ଡ୍ରାମା କରିବେ ବୋଲି ଯେ ଆଜି ଆଜି ଯିବି ଭାରି ମିଟିଙ୍ଗ ଅଛି କାଲି ଡ୍ରାମା କରିବେ ବୋଲି ଯେ ମାନେ କାଲି ଆମର ଭୋଜି କରି ଥିଲି ଭୋଜି କଲାବେଳକୁ ସେଇ ରାତିରେ ବାରଟା ହେଇଗଲା। ରାତି ବାରଟା ବେଳେ ତାପରେ ଖା ଖାଇକି ଆସିଲୁ ତାପରେ ମୁଁ କା ମାନେ କଲ ବି କାହାକୁ କରିନି କି କାହାକୁ ମେସେଜ କରିପାରିଲିନି ଆଉ।
ହୁଁ ତମେ ଯେତେବେଳେ ମେସେଜ କରିଥିଲ ହେତେବେଳେ କଥା ହଉଥିଲି ତ ଭାବିଲି କରି ସାରି କରୁଛି ଆଉ। ତାହେଲେ ତମ ଆଉ ଅଫଲାଇନ ହେଇ ଯାଇଥିଲ ଆଉ।
ହଁ ହଁ ମୋର ମୋର କଣ କହିଲ ମୋବାଇଲ ଟା ଟିକେ ଚାଲୁନି ତ ମୋ ମୋବାଇଲ ଟା ଟିକେ କଣ କହିଲ ମାନେ ଟିକେ ସେ ଖରାପ ହେଇନି ମାନେ ମୋ ମୋବାଇଲ ଟା ଟିକେ ତାତି ଯାଉଚି। ମୋ ମୋବାଇଲରେ ମାନେ ମୋ ବୋଲି ଯାଇ ସମସ୍ତ ସେମାନେ ଆମ ଗାଁରେ ହେତେବେଳେ ମୋବାଇଲ ମାନେ ମୋବାଇଲ ଟା ବାହାରିଚି ବୋଲି କିଏ ଜାଣିନ ମୁଁ ବି ଜାଣିନଥିଲି ବାହାରିଚି ବୋଲି ମାନେ ମୁଁ ଆଣିଲି ମୁଁ ଯେତେବେଳେ କହିଲେ ମୁଁଟେ ଫିଲିମି ଟେ ଡାଉନଲୋଡ କଲି। ଫାଇଭ୍ ଜି ମୋ ସାଇଡ଼ରେ ଲେଖାହେଇଜି। ମୁଁ ତାର କଲି ଫାଇଭ୍ ଜି। ମାନେ ମୋବାଇଲ୍ ସାଙ୍ଗେସାଙ୍ଗେ ଫାଇଭି ଯେମିତି ଖୋଲିଚି ଏ। ଫାଇଭଜି ଟା ଆଣିକିରି ତାପରେ ଯେମତି କହିଲେ ଫାଇଭ୍ ଜି ଆଣିନେ କଣ ଯାଣିପାଇଲିନି ତାପରେ ପୋକ ଏମ ଫର୍ ଫର ପ୍ରୋ ଫାଇଭ ଜି ସେଟା ଫାଷ୍ଟ ଫାଷ୍ଟ ବାହାରିଲ ନା ଇଟା ଏଇଟା ଏମତିଆ ହେଇଗଲା ମୁଁ ଜାଣିନି କଣ ହେଲା?
ବଲ୍ଲଭପଣ୍ଡା।
ହଁ ଭଲ ହୁଅନ୍ତା କିନ୍ତୁ? ରିଆମ ରମ୍ ଟିକେ କଅ ମ। ଖାଲି ଚାଏ ଚାଏ ଇଏ ଚାରି ଚଉଷଠି ଆଣି ହରେ କିନ୍ତୁ ଦେଖିନି ମୋର ମୁଁ ଆଣି କିଏରେ ଦିଦି ଆଇଲେଁ ହେରି। ଦିଦି ମୋ ବାଣି କିନ୍ତୁ ଭାଇ ଦିଟା ଉ କିନ୍ତୁ ସମସ୍ତେ ମୋଠୁ ହସସଟ୍ ନେଇକି ମାନେ ମୋ ମୋବାଇଲ୍ ଆଉକମାନେ। ଆଉ କୁହନି ଭାଇ ମୋବାଇଲ୍ ଆଉ ମୋର ମୋବାଇଲ୍ ଭଳିଆ ରହିଲାନି। ମାନେ ଦିନ ରାତି ଖାଲି। ଚାର୍ଜ ମାନେ ଏଇନା ଯଦି ଚାରିଶ କରିଦେବି ମାନେ ଘଁ ଦି ଘଣ୍ଟାଟେ ତିନି ଦି ଘଣ୍ଟାଟେ ପରେ କିଛି ଏ ଚାର୍ଜ ନଥିବ।
ଏତେ ଜଲଦି ସଜିଯାଉଚି।
ହୁଁ ମାନେ ୟଁ ମାନେ ପୁରା କଣ କହିଲ ଅ ପୁରା ହସ୍ ପଟ୍ ଏମି ନେବେ ଯେ ମାନେ କୁହନ ଏଇୋଟ କଣ ମୁଁ ଡିବାଇଜ୍ କରିଦେବି ମୁଁ କଟେଇଦେବି ତଥାବି ସି ତ ଭାଇ କୁ କହିବେ ଆର ଦେଇଦେ ଆ ମୁଁ ଘରକୁ ଆସିକି କହିବେ। ଦେଓଲି ଜି ଆ ମୁଁ କଁ କରିବି ମୁଁ ତ ମନା କରିପାଇଲିନେଇ ମୁଁ ହେଇଥି ଆଇଁ ଏବେ ଆଉ ମାଗୁନାହାନ୍ତି ଏବେ ଯୋଉ। ବ ଆମ ଘର ପାଖର ଭାଇନା ଜଣେ। ୱାଇଫାଇ ଲଗେଇଦେଲେ ସେଲ ଲଗେଇଦେଲେ ଜାଣୁ ସମସ୍ତେ ତାଙ୍କ ଡାରେ ୟେ ବି କରୁଛନ୍ତି। ହୁଁ ଏଇ ତାଙ୍କଡ଼ାରେ କରିଛନ୍ତି।
ଆଉ ତାଙ୍କ ଭାଇ ଭଉଣୀ କେତେ ଅଣ?
ମୋ ଦିଦ୍ ଜନ ଭଉଣୀ।
ଦିଟା ଭଉଣୀ ବାହା ହେଇଛନ୍ତି?
ନାଇଁ। କିଏ ବାହେଇ ନାହାଁନ୍ତି ଭୁବନେଶରରେ ଅଛନ୍ତି।
ହଁ କଣ କରୁଚନ୍ତି ଯବ୍?
ହୁଁ ବଡ ଦିଦି ଯବ୍ କରୁଛନ୍ତି ସାନ ଦିଦି ପଢୁଛନ୍ତି ଆଉ ଭୁବନେଶରରେ।
ହେଇଟେ ହେଇ ତମେ ଯେ ପଟ୍ ପଟିଆରେ ନାହଁ କି ହଁ ସେ ହେଇ ମାନଙ୍କର ଅଛନ୍ତି।
ହଁ ପଢୁଛନ୍ତି।
ହଁ ମୋ ଦିଦି ଜଣେ କିଟି କଲେଜରେ ପଢ଼ୁଚି।
ହଁ କିଟ୍ ସେ ପାଖରେ ଆଉ।
ହଁ ଏ କିଟ୍ କଲେଜରେ ଜଣେ ପଡ଼ୁଛନ୍ତି। ଆଉ ଜଣେ ଯୋଉ ଚାକିରି କରୁଛନ୍ତି କ୍ଲର୍କ ଅଛନ୍ତି, ମାନେ ଚାକିରି କରୁଛନ୍ତି ଆଉ ଏମିତି ପାଟ୍ ଟାଇମ ଆଉ। ହୁଁ ପାଟ୍ ଟାଇମ ଜବ ଏଇ କଲେଜରେ ଏମିତି ପାଟ୍ ଟାଇମ ଜବ ପାଇଁ। କ୍ଲର୍କ ଭଳିଆ ଯେମିତି କ୍ଲର୍କର ପେମିତି ମାନେ ଗୋଟେ ନ ଥାଏ ଆର୍ ସି ଷ୍ଟାଣ୍ଡ୍ ଯେମିତି
ହୁଁ ହୁଁ ଉଁ ହୁଁ।
ଆଜି ତମେମାନେ ସକାଳୁ କଣ ଖାଇଛ?
ମୁଁ ଏ ସକାଳୁ ବିସ୍କୁଟ ଖାଇଥିଲି।
କ ହେଲା?
ଏଇ ସକାଳୁ ବିସ୍କୁଟ ଖାଇଥିଲି।
ହଁ।
ଗାଧେଇଲା ପରେ ମୁଁ ଭାତ ଖାଇବି ଆଉ।
ତମେ କେତେ ଦିନ ହେଲା ଗଲାଣି ଭୁବନେଶ୍ ମାନେ ଦେହ ଦେଖେଇବା ପାଇଁ।
ମୋର ହେଲାଣି ଦେହ ମାସେ ହେଲାଣି ମୁଁ ଏବେ ଆସିଥିଲି ଦଶ ଦିନ ହେଲା ଏଇ ଭୁବନେଶ୍ଵର ଆଡମିଟ୍ ହେଇଥିଲି ସାତ ଦିନି
ହୁଁ।
ସନିବାର ରିପୋର୍ଟ୍ ଆଇଥିଲେ ଦେଖିକି ଯାଇଥାନ୍ତି। ଯେବେ ଆସିନି ରିପୋର୍ଟ୍ ଟା ତ ଲେଟ ହବ ବୁଧବାର କୁ। କାରଣ ଏମିତି
ହେ ଯାହା ଭଲ କି କଣ ଆ ଏ ଯିବହାରି ଘରକୁ ଆଉ ଆସିବ ହାରି ଘରକୁ ଆଉ ମୁଁ ହେନ୍ତି ଯାଇଥିଲି ମୋ ଦେହ ଖରାପ ହେଇଥିଲା ଯେ ମାନେ ମୋର ଟିକେ ମାନେ ହାଡ ଟିକେ ମାନେ ଟିକେ କମ ଜୋର ବଳ ତ ଟିକେ ଯାଇଥିଲୁ ଯେ ମୁଁ ଯାଇଥିଲି।
କୋଲଟ ପୁରୁ।
ହଁ ଏସିଆନ୍
ଏ ଯୋଉ ହାଡ ଫାଡ ମାନେ ମାନେ ଲୋକମାନାନଙ୍କ ଯୋଉ ହେରା କଣ କୁହନ୍ତିମ ମୋର ମନେ ପଡୁନି। ଏ ଜୋଉ ଲୋକ ମାନେ ଏ ମାନେ କଣ କହିଲ ଗୋଡ ହାତ ଯେମିତି ଚାଲିଲେ ଏଟା କଣ ଜଣିନି। ଆଁ।
ବାପ ନାଁ କଣ
ନାଇଁ ବା ହାଡ଼ ଗୋଟେ ତ ଏଇନା ବାହାରିବ ମାନେ କହନ୍ତି ଯୋଉ କଣ କହନ୍ତି ମୋର ମନେ ପଡୁନି ଲୋକମାନେ ଚାଲି ପାରନ୍ତେନି ଡାଇବେଟିସ୍ ଫାଇବେଟିସ୍ ବଢ଼ି ଗଲେ ଚାଲି ପାରନ୍ତେନି ପାରା ପାରାଲିସିସ୍। ହଁ ହେଇରା ହେଲେ ବି ହେଇଟି ବି ହେଇଟି ବି ହେରା ମାନେ କାମ ହଉଚି।
ହୁଁ ହୁଁ ପାାଗେଲି ଚାଲି ଗୋଡ଼ ହାତ ଚାଲିବନି ଆଉ ପଡି଼କି ରହିବ ଭାଇ।
ଶୁଭାଜାଉନି ଭାଇ।
କହିଲି ପାରାଲିସିସ୍ ହେଲେ ପିଡି଼କି ରହିବ ଗୋଡ଼ ହାତ କାମ କରିବନି।
ହଁ ହେଇରା ସେ ହେଇରା କଣ କହିଲ ହଇରା ବି ହେଇଟେ ମାନେ ସେ ମେଡ଼ିସିନ୍ ଫେଡି଼ସିନ୍ ଦେଇକି ଆ ସବୁ ବାହାର ମାନେ ବାହାରେ ସବୁ ବାହା ଝିଅ ମାନେ ସବୁ ଆସିନ୍ତି ଆମ ଓଡ଼ିଶା ର ମାନେ ଓଡ଼ିଶା ବାହାରୁ ସବୁ ଆସିକି ଏଇ ଯୋଉ କାମ କରୁଛନ୍ତି ଏଠି ପଢୁଛନ୍ତି। କେତେ କାମ କରୁଚୁ
ଓୁ ହୁଁ। ହଉ ମୁଁ ଯାଉଛି ଗାଧେଇକି ଆସ ଗାଧେଇକି ଆସି କଲ୍ କରିବି ଆଉ।
ହଉ ଭାଇ।
ହୁଁ କଲଟ କରିଦିଅ। ଆ ଦେଇକି କେସ ମେସେଜ କରଛି ଆଉ।